ହଁ ହେଲୋ।
ନମସ୍କାର କୁହନ୍ତୁ କଣ କରୁଛନ୍ତି?
ଏ ହାଏ ଜୟ ଶ୍ରୀ ଜଗନ୍ନାଥ।
ଜଗନ୍ ଜୟ ଜଗନ୍ନାଥ କୁହନ୍ତୁ କଣ କରୁଛନ୍ତି?
କଣ କରିବି ବର୍ଷା ପଡିଛି ଛତାତଳେ ଠିଆ ହେଇଚି।
ଓ ହୋ। କୋଉଠି ଘରେ ନା ବାହାରେ।
ବାହାରେ ଆଡେ ଅଛୁ।
ଓ ହୋ।
ଆରେ କାର ଟା ହିଏଡେ ନେଇଯା କାର ଟା ହିଆଡେ ନେଇଯା। ମୋ ଭାଇ ଦେଖୁନ ବର୍ଷା ଟାରେ କାର ଟାକୁ ଧରିକି ଆସିଚି। କହୁଛି ଗଛ ତଳେ ନେଇଯା।
ହୁଁ। ଆଉ କଣ ଖାଇଛନ୍ତି ସଖାଳୁ?
ସକାଳୁ ସେ ଜଳଖିଆ ଖାଇଛିି ଆଉ।
ଆଉ ଦେହ ପା ଭଲ ଅଛି?
ହ ଦେହ ବା କିଛି ଭଲ ନାହିଁ। ଆଉ ଓଦା ହେଇକି ରିଲ କରିଦେଲି ଦି ତିନି ଟା ଖଣ୍ଡେ ହିଟ୍ ହେଇକି। କଣ କରିବି ଇୟାଡୁ ଜର ହେଇଗଲା ଆଉ।
ଓ ହ ହଉ ଯାଆନ୍ତୁ ମେଡିସନ୍ ଖାଇକି ସୋଇପଡ଼ିବେ।
ମେଡିସିନ ଆଣିଛି ଖାଇଛି ବି।
ହୁଁଁ ଆଉ ତାନେ ବର୍ଷା ରେ କାହିଁ ବୁଲୁଛୁ।
ମେଡିସିନ ଖାଇଲି ଭ ଭଲ ଲାଗିଲାନି ବୋଲି। ପୁଣି ବର୍ଷାରେ ଆଇଲି ଭାଇ ଓଦା ହବାପାଇଁ।
ହଁ। ଆଉ କଣ କରହୁଛନ୍ତି ଏବେ?
କଣ କରୁଛୁ ଠିଆ ହେଇଛି ଆପଣଙ୍କ ସହିତ କଥା ହଉଛି।
ନାଇଁ ଜବ୍ କରୁଛନ୍ତି ନା ପଢୁଛନ୍ତି।?
ମୋର ବର୍ତ୍ତମାନ୍ ଦଶମ ସରିଛି।
କେତେ କଣ ମାର୍କ ରଖିଛନ୍ତି?
ଲାଲ ଅଫି
ସେି ଏକ୍ସଟ୍ରା ମାର୍କ ମତେ ଦେଇଦେବେ
ଓହୋ ଆପଣ ବୋଧେ ତାଙ୍କର ପୁଅ ହଉଥିଲେ ଆଉ
ନାଇଁ ନାଇଁ ସିଏ ମୋ ପୁଅ।
ଓ
ଆଉ କଣ କୁହନ୍ତୁ
ଆ କଣ କହିବି। ସକାଳେ ସୋରୁମ ଟା ଖୋଲିବାର ଅଛି, ମୁଁ ନା କଣ କରିବି ଆଉ।
କଣ କରିବା ବର୍ଷା ତ ହଉଛି
ସେ ଯୋଉ ଦେଖିନାହିଁ ଶିବେ ଶୋରୁମ୍ ପାଖରେ ଯଉଁ ଦ ବ୍ରାଣ୍ଡ
ହଁ ହଁ
ସେଇଟା ମୋ ଭାଇ ଖୋଲିଛି ସେଏ ମୋତେ ଭାଇ ଦାୟିତ୍ୱ ଦେଇଦ ଯାଇଛି ଭୁବନେଶ୍ୱଵର ତାର କଣ ମିଟିଂ ହବ।
ହଁ
ଏ ମୋତେ ଦାୟିତ୍ୱ ଦେଇ ଯାଇଛି ସକାଳେ ବର୍ଷା ସା ପକ ବଷିକି କଣ କରିବି ଆଉ
ହଁ ହଁ ତ ଭାଇ ତା ସେ ଦୋକାନ ଦେଇଛନ୍ତି ତାଙ୍କର ହ୍ୟ। ଟସପ ହ୍ୟାଟସପ ନମ୍ବର ତ ମୋ ପାଖରେ ଅଛି। ପଠାନ୍ତି ଯାହା ଆସିଲେ ଦୋକାନକୁ ନା ନା କାମ କରେନି ଯାଇଥିଲୁ ଥରେ ତାଙ୍କ ପାଖକୁ ଆଣିବା ପାଇଁ ଡ୍ରେସ ତେଣୁ କରି ସେ କହିଲା ହାଟସପ ନମ୍ବର ରଖି ନୂଆ ଭେରାଇଟି ଆସିଲେ ଆପଣଙ୍କ ପାଖକୁ ମେସେଜ ସଧ ଆପଣ ନବେଦନବାଥାଉ
ଓହୋ ଆା ପାଛ କହିଲେ ମୋ ଭାଇଙ୍କ ନାଁ ଟା କଣ
ନା ଟା ଜାଣିନି କିନ୍ତୁ ସେ ଯୋଉ ତାଙ୍କ ନମ୍ବର ଟା ଅଛି ମୋ ପାଖରେ।
ହ୍ଵାଟସପରେ ତ ନାଟା ଥିବ ନା।
ନା ଟା ଥିବ ହାଟସପ ଆଉ କିଏ ନା ଦେଖି ଏତେ,
ନାଟା ଦେଖିନ? ଓ ହଉ ମୋ ଭାଇ ତ ଯାଇଛି ମିଟିଂ ମୋହନ ମାଝି ସହିତ ମିଟିଙ୍ଗ ଅଛି
ସୋମ୍ୟକ୍ କି ଆପଣଙ୍କ ଭାଇ ନା?
କଣ?
ସୋମ୍ୟକ୍?
ସମ୍ୟକ ନୁହେଁ
ଆଉଥିରେ ତ ସେଥିରେ ତ ଆସିଛି ସୋମ୍ୟକ ସାହୁ।
ଓହୋ ସମ୍ୟକ୍ ସାହୁ?
ହଁ
ସମମ୍ୟକ୍ ନୁ ସୋମ୍ୟ
ତାଙ୍କ ଭଲ ନାଁ ଟା ଆସୁଛି ସୌମ୍ୟକ ସାହୁ। ସୌମ୍ୟ ଡାକୁଥିବେ ତାଙ୍କୁ ହଁ ହଁ ଆଉ କଣ କୁହନ୍ତୁ କେମିତି କଣ ତମର ଏଥର ଦଶହରା କେମିତି ହବ ତମ ଗାଁରେ?
ଫାଷ୍ଟ ଥର ତଳି ପକଥିଲି ଯେ ତଳି ଭାସିଗଲା, ହଉଠି ମୋ ଛୁଆଙ୍କୁ ଅର୍ର ଦେଇଛି ତ ପକ ତଳି ମାରିଦବା ପାଞ୍ଚ ଧାନ ଖଣ୍ଡେ ଦେଇଦବି ବର୍ଷା ତ ହବ ଆଉ ବର୍ଷା ମୁଁ ତ ଇଜାଜତ ଦେଇଛି ବର୍ଷାକୁୁ ହବୁ ହବ ମାନେ ହବୁ ଆଉ ମୋ ନାଁ ପା ବାଦଲ ସେଇଥିପାଇଁ
ହୁଁ ହୁଁ।
ଆଉ କାଲି ଅମ୍ବାନୀ ହତରେ ମିଟିଂ କରିକି ଆସିଲି।
ହଁ।
ଅମ୍ବାନୀ କହିଲା ଦି ଚାରି କିଲୋ ଖଣ୍ଡେ ନବୁ କିି ସୁନା?
ମୁଁ କହିଲି ଦି ଚାରି କିଲୋ ନେଇକି କଣ କରିବି ମୋ ପାଖରେ ତ ଶହେ ଟନ୍ ଖଣ୍ଡେ ପଡିଛି।
ଆଉ ତାହେଲେ ଆଉ ଏଥର ଗଣେଶ ପୂଜା କଣ ତମର ଆଣୁଛନ୍ତି ଡିଜେ?
ଗଣେଶ ପୂଜାକୁ ମୁଁ ଏକୁଟିଆ ତିନିଟା ଡିଯେ ବୁଲି
କଣ?
ଏମ୍ ଟି ଜେ ବି ରଶ୍ମି
ଓହୋ।
ମୋ ଭାଇ ଭଉଣୀ ଦିଟା ଡି ଜେ ବୁଲିବ ଏସ ଏମ ଏ ଏମ କେ ପି
ହଁ ଆଉ ଦିଟା ଆଣ ଦଶଟା କରିଦିଅ ଏକାଥରେ
ସବୁ ଟିକେ ଜଣ ଜଣ ଜଣ ହେଲେ ମୁଁ ଜାଣିଛି ମୁଁ ତିନିଟା ଆଣି ମୋ ଭାଇ ଦିଟା ଆଣିବ।
ହୁଁ ଆଉ ଗ୍ରୀନ୍ କିଏ ଆଣିଛି?
ଗ୍ରୀନ୍ ମ -ମ ସାନ ଭାଇ ଜଣ ସେ କହୁଥିଲା ଆଣିବ ବୋଲି ରଶ୍ମିତା ମୁଁ ଆଣିବି ଆଉ ହ ମେଢ଼ ଏକାଥରେ ଯେତେଟା ଡି ଜେ ସେତେଟା ମେଢ଼।
ଓହୋ ରଶ୍ମିର କଉରା ଆଣିବ?
ରଶ୍ମିର ଭି ସୁହଳ
ରିଶୋଡ ବାଦନୀ
ଭି ସୋଲୋ ମୁଁ ପା ତାକୁ କହିଛି ପଇସା ଦେଇଛି। ଛି ଆପଡେଟ କରିବୁ ନୂଆ ଅପଡେଟ ଭି ଷୋହଳ।
ଓହୋ। ଆଉ ପରୀ?
ପରୀ ଆଉ ଜଣେ ସାନ ଭାଇ ସିଏ କଣ କହୁଥିଲେ ଆଣିବ ବୋଲି। ଏଇଟା ଅଲଟ୍ରାଟେକ୍।
ହା।
ଏଇଟା ତମତେ କଥା ହଉଛି ଆମ ଆଇଫୋନ ସେଭେଣ୍ଟିନ ଆମ ଭାଇ ଧରି ଯାଇଛି ରିଲ କରି।
କି ସାର୍
ହୁଁ ହୁଁ।
ଜାଗାରା ପ୍ରବଳ ହେଇଗଲାଣି ତ ଏଇ ଜାଗା କେତେଟା ଖଣ୍ଡେ ବିକି ଦେଇକିନା ପୁଣି ଆହୁରି ସୁନା କେତେ ଟଙ୍କ ଖଡେ ଆଣିବା
ଆଣ ହାରି
ଘର ବି ବହୁତ ହେଇଲାଣି ଭାବିଛି
ହଁ ପଚାଶ ଷାଠିଏ ଟନ ଆଣ ହୀରା ବିି ଆଣ ସୁନାର ଆଣି କଣ କରିବ? ହୀରା ଆଣ ସୁନା
ମୁଁ ତ ଖାଇଲେ ସୁନା, ହଗିଲେ ସୁନା, ମୁତିଲେ ସୁନା
ଓହୋ ଆମ ଆଡ଼େ ଦିଇଟା ପଠାଅ ତାହେଲେ ସୁନା।
ତମ ଗାଁଟା କୋଉଠି କହୁନ ସାଙ୍ଗେ ସାଙ୍ଗେ ହେଲିକପ୍ଟର ରେ ପଠେଇଦେବି।
ଏଇ ଆମ ଗାଁ ତମ ଗାଁ ପାଖରେ ପା ସାମର
ଏଇ ଏଇଟା ସାମର
ହଁ।
ନାଁ ମୁଁ ଏଇନା ତାହେଲେ ମୋ ପ୍ରାଇଭେଟ ଜାଟରେ ପଠଉଛି।
ହଉ ପଠାଅ ପଠାଅ ମୁଁ ରୋଡ଼ ଉପରେ ଠିଅ ହେଇଛି। ପାଞ୍ଚ ଟନ ପଠ ଆଉ ଦରକାର ହେଲେ କହିବୁ
ପାଞ୍ଚ ଟନରେ କଣ ହବ ଦଶ ଟନ ନେଇ ଯାଅ। ହଁ ହଉ ହଉ।
ଆମେ ଆଉ ମନା କରି ବୁ କି?
ଯାରେ ଦଶ ଟନ ଖଣ୍ଡେ ହଁ ସେ ଆ ଏ ପାଟି କଲା ବୋଲି ମ
ହ୍ୟାଲୋ ହ୍ୟାଲୋ ହଁ କୁହ କୁହ?
ଅ ଯେ ଗଡେ କହୁଥିଲି ଯାଅ ବୋଲି।
ହୁଁ ହୁଁ।
ହ ଯାଇଛନ୍ତି ଶ୍ୟାମଳ କହୁ ତମ ନା ଟା କଣ କହୁନାହାନ୍ତି?
ଅମିତ
ହଁ ହଁ ଅମିତ ହଁ ହଁ। କ ଦେ ଭାଇ ର୍ଟା ହ ଭାଇଡି ଫେଣ୍ଡ ଟାଉ ବର୍ଷାଟାରେ ବାହାର କରୁଛି କହିବି ହ୍ୟାଲୋ!
ହୁଁ ହଁ।
କଣ ଡିଫେଣ୍ଡର ଟା ବର୍ଷା ହଉଛି ଡିଫେଣ୍ଡର ଟା ବାହାର କରୁଛି, ପୁଣି ସବୁ କତରା ହେଇଯିବ ନା ନାହିଁ।
ହଉ।
ପ ର କଣ କଣ ହେଇଛି ଲୁହା ସିଲଭରଟି ନ ଏଇ ବା ଲୁଇ ସୁନା
କଣ କରିବା ଆଉ।
ସୁନା ଡିଫେଣ୍ଡର ଆଉ।
ହଉ ବୁଲାବ ବର୍ଷାରେ କଣ ଅଛି? ମାର୍କେଟ ଘା ନଟି ଦିଅ
ଆଇ ଫୋନ ଟା ଚାର୍ଜ ବସି ଦେଇଛି ସେ ଚାର୍ଜ କାଢି ସେଭେଣ୍ଟିଁ ଟା ଧରି କି ପଳେଇଛି ରିଅଲ କରି
ଆୱଲ ଟ ର ଟା
ଅଲଟା ଟା ବା ତମ କଥା ହଉଛି।
ଓ ସିକସ
ହ ବା
ଟ୍ୱଣ୍ଟି ଫୋର୍ଟ ଟ ନା ଟ୍ୱଟିିକ୍ସ
ଯ ଏସ୍ ଟ୍ୱଟି ସିକ୍ସ ଅଲଟ୍ରା ହଁ ପୁର ଦ ଏବେଲେ ଦୁଇ ଲକ୍ଷ ଅଶୀ
ମଜା ଆସୁଛି।
ଆଇ ଫୋନ୍ ଟା ପଡିଲା ସେଭେଣ୍ଟିନା ଲକ୍ଷେ ଷାଠିଏ
ହୁଁ ହୁଁ।
ଚାରିଟା ଗୋଟେ ଫିଫ୍ଟିନ ପ୍ଲସ ଗୋଟେ ଥିର୍ଟିଁ ନ ପ୍ରା ସେଭେଣ୍ଟଟିନ୍ ପ୍ରୋମ୍ୟାକ୍ସ
ଓହୋ। ତମ ତାନେ ଗୋଟେ ଆଇ ଫୋନ ଶୋରୁମ୍ ଖୋଲ
ମୁଁ ପା ଆମ୍ବାନୀ ସହିତ କାଲି ମିଟିଂ କରିକି ଆସିଚି।
ହୁଁ କଣ ମିଟିଂ ରେ କଲ?
ମିଟିଂ କରଚି ସେ ଯୋଉ ସୁ ସେ ଯୋଉ ସୁ ସେ ଯୋଉ ସବୁଠୁ ବଡ ମୋବାଇଲ ଟା ଧରିନି କି ସବୁଠୁ ଅଧିକ ଦାମ ର। ସେଇଟା ମୁଁ କହିଚି ମୋ ନାଁରେ ଆଗ୍ରିମେଣ୍ଟ କାଲି କରିକି ଆସିଚି କାଲି ଆସିବ ପ୍ରାଇଭେଟ ଜେଟରୁ।
କରିଦେଲି ଯାହା
ଧରିବି।
ହୁଁ ହୁଁ ମୂଳୁରୁ ।
ଜମା ନୁହେଁ ପ୍ରାଇଭେଟ୍ ରେ ଫୋନ୍ ମୋର ବି ଗୋଟେ ପ୍ରାଇଭେଟ୍
ହଁ।
ଅମ୍ବାନୀ ସହିତ ମୋର ର ଛୋଟ ବେଳ ର ସାଙ୍ଗ ଆ ଆମର ଏକା ବେଳେ ଝାଡା ଯାଉ ଏକା ବେଳେ ଖାଉ।
ହୁଁ ହୁଁ। ଆଉ କାନ୍ତର କେବେ ବୁଲି ଯାଉଚ?
କାନ୍ତର।
ପାନ କାର୍ଡ ମୋର ପାନ କାର୍ଡ ନାଇଁ ମୋର ହେଉ ଏଇ ଇଏ ଏଇଟା ଗୋଟେ ଏଇ ଇଏ ମୋର ଆ କଣ?
ଆରେ ଭାଇ କାନ୍ତାର କୋଉଠି ବୁଲି ଯାଉଛ କେବେ ଅମ୍ବାନୀ ତା ପୁଅ ଯୋଉଟା ବନେଇଛି?
ଅ ସେଟା ଯାଉଛି ପରଦିନ କାଲି ମୁଁ କାଲି ଫୋନ୍ ଆସିଲେ ପରଦିନ ଯିବି।
ଅ ହଁ।
ମୋର ଗୋଟେ କାର୍ଡ଼ଟେ ଅଛି ଆମେରିକାନ୍ ଏକ୍ସପ୍ରେସ୍ କାର୍ଡ଼।
ହଁ କୋଉଟା ବ୍ଲାକ୍ ଟା ନା କୋଉଟା?
ଓ ତିନିଟା ଅଙ୍କ ମୋ କତିରେ ଅଛି।
ହୁଁ ହୁଁ।
ବ୍ଲାକ୍ ଓ୍ଇଟି
ହଉ ହଉ ହଉ ମୋର ଟିକେ ମୁଁ ରହୁ
ମୁଁ ଆମେରିକାନ ବାଲା କୁ ମନା କରୁଛି ଜବରଦସ୍ତ ଦେଇଛନ୍ତି ମତେ।